ଭାଇ ଆ? ହ୍ୟାଲୋ ଭାଇ।
ହ୍ୟାଲୋ ନମସ୍କାର ବିିବୁ ଭାଇ କଣ କରୁଛ।
ନମସ୍କାର ନମସ୍କାର ଜଷ୍ଟ ଟ ଏବେ ଖାଇକି ଆସିଲି।
ଆଚ୍ଛା ଆଚ୍ଛା। ମୁଁ କହୁଥିଲି କେତେ ଦିନ ହେଲା ତମ ସହିତ କଥା ହେଇନି ତ ତୁମ ସହ ଆଜି କଥା ହେଇଯିବି।
ଭାଗ୍ୟର କଥା କି ତମ ଆଡୁ ଆଜି କଲଟେ ଆସିଛି।
ଆରେ ଆରେ ସେମିତି କିଛି ନାହିଁ ଭାଇ କେତେ ଦିନ ହେଲା କଥା ହେଇନି ତ। ମନେ ପଡ଼ିଲା ଆଉ ମୁଁ ଗୋଟେ ପ୍ଲାନ୍ ବନେଇଥିଲି ଆଜି। ମୁଁ ଘରେ ବସିକି ପ୍ଲାନ୍ ବନେଇଥିଲୁ ଯେ ଗୋଟାଏଡେ ବୁଲାଏ ବୁଲିବାକୁ ଯିବୁ। ତ ସେଇ କ୍ଷେତ୍ରରେ ତୁମର କିଛି ଅବଦାନ ଯଦି ମିଳିଥାନ୍ତା। କିଛି ମାନେ ନିର୍ଦ୍ଦେଶ ମିଳିଥାନ୍ତା ତାହେଲେ ମୁଁ ନିଜକୁ କୃତଜ୍ଞତା ଜ୍ଞାପନ କରିଥାନ୍ତି।
ହଁ ହଉ କୁହନ୍ତୁ କଣ। କଣ କାମ ଥିଲା ମୁଁ କହିବି।
ଆରେ ଆମ ପରିବାର ସମସ୍ତେ ମିଶିକି ଆମେ ଭାବିଛୁ ଯେ ଆମେ? ଆଗ୍ରା ତାଜମହଲ ଯାତ୍ରା କରିକି ଆସିବୁ ଭ୍ରମଣ କରିକି। ତ ମୁଁ ଶୁଣିଥିଲି। ଯେ ଆପଣ କିଛି ଦିନ ତଳେ ଆଗ୍ରା ତାଜମହଲ ଏବଂ? ଜୟପୁରର ଯାତ୍ରା କରିକି ଆସିଥିଲି। ତ ମୋତେ କିଛି ଯଦି ଆପଣ ଉପଦେଶ ଯଦି ଦେଇଥାନ୍ତେ ନିଜର ଛୋଟ ଭାଇ ଭାବିକି? ତାହେଲେ ମୁଁ ନିଜକୁ ନିଜେ ଧନ୍ୟ ମନେ କରିଥାନ୍ତି।
ଭାଇ ସାହାଯ୍ୟ କରିବାଟା କଣ ଗୋଟେ ଭାଗ ସାହାଯ୍ୟ କରିବାର ଗୋଟେ। ଭଲ ଜିନିଷ ହଁ ହଉ ମୁଁ ତମକୁ ଗାଇଡ ଦେ ଗାଇଡ କରିଦେବି କେମିତି କଣ। ତମେ କୋଉଠୁ ବାହାରିବ ଭୁବନେଶ୍ଵରଠୁ ବାହାରିବ ନା ବ୍ରହ୍ମପୁରଠୁ ବାହାରିବ।
ନାଇଁ ନାଇଁ ଆଜ୍ଞା ଆମେ ତ ଆମ ଘରୁ ବାହାରିବୁ ତାପରେ ଆମ ହ
ଆ
ତାପ ତାପରେ ଆମେ ଆମର ପାଖାପାଖି ବସ୍ ଷ୍ଟାଣ୍ଡକୁ ଯିବୁ। ହୁଁ
ହଁ। ହ ଥଣ୍ଡା ଆଜ୍ଞା ଜୋରେ ହେଇଯାଇଛି ସେ ଥଣ୍ଡା ଟା ଛାଡୁନି। ହଁ କୁହନ୍ତୁ ଆଜି ତ ଏଇଆଡେ ଥଣ୍ଡା ଜୋ ହେଇଯାଇଛି। ତ ଗୋଟେ କାମ କରନ୍ତୁ ଆପଣ। ଆମର କଣ କରନ୍ତୁ ବି ଭୁବନେଶ୍ଵର ଟୁ ପଳାନ୍ତୁ ଆପଣ। ଭୁବନେଶ୍ୱର ନହେଲେ ବିଶାଖାପାଟଣା ପଳନ୍ତୁ। ବିଶାପାଟଣା ରୁ ଡାଇରେକ୍ଟ ଟ୍ରେନ୍ ଅଛି ସମ୍ନ୍ତା ଏକ୍ସପ୍ରେସ, ଠିକ ଅଛି? ସେଇଠାରେ ଆପଣ ଆପଣ ଫ୍ୟାମିଲି ମେମ୍ବରକୁ ଧରିକି। ମାମୁନିକୁ ମାମାଲିକୁ ଧରିକି ନେଇଯିବେ ଛୋଟ ପିଲା ଟା ବୁଲିକି ଆସିବ ତାକୁ। ଭଲ ଲାଗିବ। ତା ସହିତ ଭାଉଜ ତାପରେ ମା କା ଭାଉଜ ତାପରେ ସମସ୍ତେ ନେଇକି ତମେ ଆଗ୍ରା ପଳେଇ ଆସନ୍ତ ଠିକ ଅଛି।
ଆଛା ଆଚ୍ଛା ତାହେଲେ ମୁଁ କିଛି ଜାଣିବାର ଥିଲା। ଯେ ମୁଁ ତ ଆମ ଘରୁ ବାହାରିକି ବସଷ୍ଟାଣ୍ଡରୁୁ ବସିକି। ଆ ଟ୍ରେନ ଷ୍ଟ୍ରେସନରେ ବସିଯିବି ତ ମୁଁ ଭାବୁ ଥିଲି ଯେ ତ ଏହାର ଜର୍ଣିି ଦୁଇରୁ ତିନି ଦିନ ଲାଗିବ। ଖାଇବା ପିଇବାର ବ୍ୟବସ୍ଥା ଆପ ସେଇଠି କେଉଁଠି ଅଛି କି ବାଟରେ।
ଟ୍ରେନରେ ତ ଆ ଆଇସି ଆଇରସିିଟିସି ର ଅଛି ନହେଲେମ ସ୍ଵିଗି ଜୋମାଟୋ ତ ଅଛି ଭଲ ରେଷ୍ଟୁରାଣ୍ଟ ଦେଖ୍। କି ଅର୍ଡର କରିଦେବ ମୁଁ ଯେତିକି ଟ୍ରାଭେଲ କରିଛି ମୁଁ ସେମିତି ହିଁ କରେ। ମେନ୍ ଜିନିଷ ହଉଛି ତମେ ଟ୍ରେନ ରୁ ହିଁ ଖାଅ ଟ୍ରେନ ରେ ସିନା ଖାଇନା ଟିକେ ବେକାର ଆସିବ ବଟ୍। ଆାଇସି ନିକିଟ୍। ଦେହ ପାଇଁ ଟିକେ ଯାହା ହେଲେ ବି ଭଲ। ଆଉ ତମେ ଯଦି ଏଇ ବାହାରୁ ମଗେଇ ଖାଇବ ତେଲ ମେଲ ଜିନିଷ ପଳେଇଆସିବ ଗଲେ ତମର ଯୌର୍ନୀ ଟା ବହୁତ ବେ କାର ହେଇଯିବ ବୁଝିଲ ତ କଥାଟା।
ଠିକ କଥା ଠିକ କଥା ଆଜ୍ଞା କାହିଁକି ନା। ଯଦି ଆମେ ଯଦି ହେଲ୍ଦି ଜିନିଷ ନ ଖାଇକି। ଏଇ ସମୟରେ ଯାତ୍ରା ସମୟରେ ଯଦି ଅନହେଲ୍ଦି ଜିନିଷ ଖାଇବୁ ତାହେଲେ ଯଦି। ପେଟ ଖରାପ ହୁଏ ତା ହେଲେ ଅଧା ଜର୍ନୀ ତ ଆମର ଟଏଲେଟରେ ହିଁ ପଳାଇବ।
ସେଇଟା ବୁଝିଲେ ସେଇଟା ସତ ସତ୍ୟ ଅଟେ ତ ତମେ ଆଗ୍ରା ପଳେଇ ଆସିବେ। ଆମର ଯଉଠ ଆଗ୍ରା ଯିବେ ମୁଁ କହୁଛି ଆଗ୍ରା। ମାନେ ସେଇଟା ଖାଲି ଆଗ୍ରା ନାହିଁ ତମେ ଆଗ୍ରା ବୁଲିବ। ଆଗ୍ର ରୁ ଚାଳିଶ କିଲୋମିଟର ଦୂର ଫତେହିପୁର ସିକିରି ବୁଲିବ। ତା ସହିତ ତମେ ଯିବ ଆଉ ଯଦି। ଷାଠିଏ କିଲୋମି ଆଉ କୋଡ଼ିଏ କିଲୋମିଟର ଯଦି ଅଧିକ ଯିବ ତମେ ମଥୁରା ବୃନ୍ଦାବନ ବି ବୁଲିକି ଯାଇପାରିବ ଚାରି ଦିନରେ ବୁଝିଲେ? କଥାଟା ଖାଲି ତ ତାଜମହଲ ପାଇଁ ଯିବେନି ଆପଣ ବୁଝିଲେ
ଠିକ କଥା ଠିକ କଥା ଯେହେତୁ ଆମର ବଜେଟ୍ ବି ତ୍ରିଖାଳ ଅଛି ତ ଆମେ ଚାହିଁଲେ ସବୁ ଜାଗା ବୁଲିକି ଆସିପାରିବୁ ତ ତୁମ ଅନୁସାରେ ଆମେ କେଉଁ କେଉଁ ଜାଗା ବୁଲିକି ଆସିଲେ ଆମ ପାଇଁ ଯାତ୍ରା ସୁମଙ୍ଗଳମୟ ଏବଂ ମନୋରଞ୍ଜନଦାୟକ ସହିତ ତ ଗୋଟେ ଜିନିଷ ଦଶ ବର୍ଷ ପରେ ବି ମନେ ପଡିବ ଯେ ଆମେ ଗୋଟେ ଜାଗାକୁ ଯାଇଥିଲୁ ଏବଂ ଗୋଟେ ଜର୍ଣି ଆମର ପୁରା ମଙ୍ଗଳମୟ ହେଲା। ଆମେ କୁଆଡ଼େ କୁଆଡେ ଗଲେ ଆମେ ସେଇଟା ଆମକୁ ଫିଲ୍ କରିହେବ ଏବଂ ତା ସହିତ ଖାଇବା ପିଇବା ରହିବା ଶୋଇବା ଏବଂ ଯାତ୍ରା ଏବଂ ଗାଡ଼ି ଘୋଡ଼ା ସବୁର ବନ୍ଦୋବସ୍ତ କେମିତି ହେବ ସେ ଯଦି ଆପଣ ମୋତେ ନିର୍ଦ୍ଦେଶ ଦେଇଥାନ୍ତେ ତାହେଲେ ମୁଁ ଆପଣଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଥାନ୍ତି।
ଆପଣଙ୍କ ଶବ୍ଦ ସରଳମୟ ଆପଣ ପରଫେକ୍ଟ ଓଡିଆ ମା ଓଡିଆ ଟିଚର ଆପଣ ପୁରା ଶବ୍ଦ ବହୁତ ଆପଣଙ୍କ ପାଇଁ ତ ଲାଙ୍ଗୁଏଜ ର ତ ବ୍ୟାରିୟର ରହିବନି ଆପଣଙ୍କ ଗୋଟେ ଲାଙ୍ଗୁଏଜ ଟିଚର ମୁଁ ବୁଝିପାରିଲି ଆପଣଙ୍କ କଥାବାର୍ତ୍ତା ଜଣା ପଡେ ଆପଣଙ୍କୁ କିଛି ପ୍ରୋବ୍ଲେଲ ହୁ ମୋର ମୋର ପ୍ରୋବ୍ଲେ ହେଲା କମ୍ୟୁନିକେସନ ବଟ୍ ଆପଣଙ୍କର କମ୍ୟୁନିକେସନ ଷ୍ଟ୍ରଙ୍ଗ ଅଛି ତ ସେଇଠି କିଛି ପ୍ରୋବ୍ଲେମ ହବନି ତ ତମେ ଆଗ୍ରା ତମେ ଚାହିଁବ ସକାଳ ତିନିଟା ଚା ଚାରିଟା ପାଞ୍ଚଟା କୁ ଏଣ୍ଟ୍ରି କଲା ଭଳିଆ ଭାବିବ ଠିକ ଅଛି ପଚାଶ ଟଙ୍କା ଏଣ୍ଟ୍ରି ଟିକଟ ଯିବ ସକାଳୁ ଯଦି ତମେ ଏଣ୍ଟ୍ରି କରିବ ତାହେଲେ ତାର ଯୋଉ ସନରାଇଜ୍ ଭ୍ୟୁ ଟା ଦେଖିବ ବହୁତ ତମକୁ ହେଭନ ର ଲଳି ଲାଗିବ ବୁଝିଲ ତ କଥାଟା
ଆଚ୍ଛା ଆଚ୍ଛା ହଁ।
ସେଇଟା ସକାଳେ ଦୁଇ ରୁ ଥ୍ରୀ ଆୱାର ଇନଭେଷ୍ଟମେଣ୍ଟ କରିବ ତାପରେ ପଳେଇବ ଫତେହପୁର ସିକିରି ଫତେହପୁର ସ ବୁଲନ ଦରବାଜା ଆଉ କଣ କଣ ଅଛି କେ ତିନି ଚାରିଟା ଜାଗା ବୁଲିଦବ ଗୋଡ ଦିନ ଦି ଦିନ ପଳେଇବ ଫତେପୁର ଶିକିରି ଆଉ ଆଗ୍ରା ତାପରେ ପଳେଇବ ମଥୁରା ବୃନ୍ଦାବନ ମଥୁରା ବୃନ୍ଦାବନ ରେ ତିନି ଡେଜ ଥ୍ରୀ ଡେଜ ଦବ ତମକୁ ବହୁତ ବଢିଆ ଲାଗିବ ସେ ଜାଗା ବହୁତ ଭଗବାନଙ୍କ ଚରଣରେ ରହିଲା ଭଳିଆ ଲାଗିବ ସେ ଜାଗା ଏତେ ଭଲ ଖାଲି ରାଧେ ରାଧେ ରାଧାକୃଷ୍ଣଙ୍କ ଯାପନ କରିବ ସ୍ଵାମୀ ପ୍ରେମାନନ୍ଦ ଜୀଙ୍କୁ ବି ସାକ୍ଷାତ ଦର୍ଶନ କର ପାରିବ ବୁଝିଲ କଥାଟା ଆଉ ଏତେ ଦୂର ଯାଇଛ ଯଦି ତମେ ତାଜମହଲ ଆଗ୍ରା ଗଲ ଯଦି ତମେ ବୃନ୍ଦାବନ ମଥୁରା ଗଲଣି ତ କଣ ଫାଇଦା ଭଗବାନ କୃଷ୍ଣ ଆପଣଙ୍କ ସରେ ରାସଲୀଳା ଗୋପଲୀଳା କରିଥିଲେ
ଆଚ୍ଛା ଆଚ୍ଛା। ତ ମୁଁ ଜାଣିବାକୁ ଚାହୁଁଥିଲି ଯେ ସେଠାରେ ଖାଇବା ପିଇବାର ବନ୍ଦୋବସ୍ତ କେମିତି କାହିଁକି ନା ମୋର ଯୋଉ ଭାଇ ଅଛି ସେ ତ ଆମିଷ ବିନା ଗୋଟେ ଦିନ ବି ବଞ୍ଚି ପାରିବନି ଯଦି ଆମେ ଏତେ ଭାବମୟ ଭକ୍ତିମୟ ଏବଂ ମନ୍ଦିରମୟ ପରିବେଶକୁ ଆମେ ଯାଉଛୁ ତାହେଲେ ଆମକୁ ସେଠାରେ ଆମିଷ ତ ଖାଇବାକୁ ମିଳିବ ନାହିଁ ତ ମୁଁ ଭାବୁଥିଲି ଯେ ଆମେ ଖାଲି ଆଗ୍ରାର ତାଜମହଲ ଦେଖିକି ମଟନ ବିରିୟାନୀ ଏବଂ ଚିକେନ କୋପ୍ତା ଖାଇକି ରିଟର୍ଣ୍ଣ ହେଇଯିବୁ। ଆପଣଙ୍କ କଣ ମତାମତ
ଆପଣଙ୍କ କଥାଟା ସତ୍ୟ ଅଟେ। ଖାଲି ଖାଦ୍ୟ ଟା ତ ତମେ ତମେ ଭୁବନେଶ୍ୱରରେ ରହିକି ଖାଇପାରିବ। ଦିଲ୍ଲୀରେ ବି ଖାଇପାରିବ ଯୋଉ ବି ଖାଇପାରିବ, ଖାଇପାର ଯୋଉ ଜାଗାରୁ ବି ଖାଇପାରିବ। ବଟ ବୁଲିବାକୁ ଆଇଛ। ଆଉ କେବେ ଆସି ପାରିବନି ଏତେ ଦୂର ଆଇକି ପାଖାପାଖି ଜାଗା ଯାଇପାର ବ ବୁଝିଲେ କଥାଟା ଫୁଡ ଟା କିଏ କହିଲା ସେ ଆଗ୍ରରେ ମିଳେ ଖାଦ୍ୟ ମିଳେ ଆମିଷ ଫୁଡ ମିଳେ ଯଦି ତମେ ଅତ୍ୟଧିକ ଯଦି ତମେ ଆମିଷମୟ ତାହେଲେ ସେଇଟା ମିଳେ ସେଇଠା ମୁସଲିମ ଲୋକ କମ୍ୟୁନିଟି ଥାଆନ୍ତି। ଭଲ ଚିକେନ ବିରିୟାନୀ ଆଗ୍ରାରେ ବି ଚିକେନ ବିରିୟାନୀ ବହୁତ ଫେମସ। ବହୁତ ଫେମସ ତ ତମେ ସେଇଠି ବି ଖାଇପାରିବ। ଚିକେନ ମଣ୍ଡି ବି ସେଠାରୁ ଫେମସ ସୋ କିଛି ଅସୁବିଧା ନାହିଁ। ତ ଆଗ୍ରାରେ ଖାଇଦବ, ଆଉ ମଥୁର, ବୃନ୍ଦାବନରେ ଆମିଷ ଖାଇବନି। ଦି ଥାଉଟ ଓନିୟନ ଖାନା ଖାଇଦବ। ସେଠି ଦି ଥାଉଟ ଓନିଅନ୍ ହିଁ ହୁଏ। ଆଗ୍ରା ବୁଲି କଥାଟା ବୁଝିଲେ ଯାଇଛନ୍ତି ତ ଆପଣ ଫାଷ୍ଟ ଏସି ସି ସେକେଣ୍ଡ ଏସି ରେ ଯିବେ ମୁଁ ଜାଣିବାରେ ତ ଯଦି ଯିବେ ଏତେ ଦୂର କଣ ଅର୍ଥ କଣ ରହିଲା ସେଇଟା ଟାଇମ- ଟାଇମ ତ ଗଲା। ଆଉ ଦି ଦିନି ଏକ୍ସଟ୍ରା ଯିବ ଛୁଟି ତମେ ସ୍କୁଲରେ ତମେ ଛୁଟି ଦଉନି ଆଉ ଦି ଦିନି ଏସଟ୍ରା ମାଗିକିି ଯିବ କଣ ଅସୁବିଧା?
ଠିକ କଥା, ଠିକ କଥା କହିଲେ। କାହିଁକି ନା ଯଦି ଆମେ ଏତେ ଟଙ୍କା ଖର୍ଚ୍ଚାନ୍ତ କରିକି ପରିବାରକୁ ଗୋଟେ ଜାଗାକୁ ନଉଛୁ। ତ ତାହା ପାଖା ପାଖି ଚାରି ପାଞ୍ଚଟି ଜାଗାକୁ ଗଲେ ହିଁ ଆମର ପଇସା ବସୁଲ ହେବ। ଆଉ ଯଦି ଆମେ ସେ ପାଖାପାଖି ଏରିଆକୁ ନ ଯାଇକି ପୁରୀ, ଭାତ, ଚିକେନ ଖାଇକି ଯଦି ଆମେ ଫେରିଆସିବୁ। ଏବଂ ମାତା ରାଧାରାଣୀ ଏବଂ ଶ୍ରୀକୃଷ୍ଣଜୀଙ୍କର ଯଦି ଆମେ ଦର୍ଶନ ହୁମ କରିପାରିବୁ। ତାହେଲେ ଆମ ଯାତ୍ରା ସୁମଙ୍ଗଳମୟ ଏବଂ ଭାବମୟ, ଭକ୍ତିମୟ ହେବ ନାହିଁ। ସେଇଥିପାଇଁ ମୁଁ ଆପଣଙ୍କ ମତାମତକୁ ମୁଁ ସମ୍ମାନ ଦେଇକି ମୁଁ ଆଗ୍ରା ସହିତ ଆପଣ ଯାହା ଯାହା କହିଲେ ଫତେହପୁର ସିକ୍ରିଠୁ ନେଇକି ଆମର ବୃନ୍ଦାବନ, ଗୋପବନ ଏବଂ ନନ୍ଦନକାନନ ସହିତ ବୁଲିକି ଆସିବି।
ତମର ଆଜ୍ଞା! ଆପଣଙ୍କ ସୋସାଇଟିରେ ଆପଣଙ୍କର ଯୋଉ ମର୍ଯ୍ୟାଦା, ଯୋଉ ରେସ୍ପେକ୍ଟ ଅଛି। ଯେ ଆମ ଲୋକମାନେ ଆପଣଙ୍କୁ ମାନନ୍ତି। ସେଇଟା ହିଁ ସମସ୍ତଙ୍କ ପାଇଁ ଗୋଟେ ଡ୍ରିମ୍ ଥାଏ। ସ୍ୱପ୍ନ ଥାଏ। ଆପଣ ଏତେ ଏଜୁକେଟେଡ ତ ଆପଣ ଜାଣିଛନ୍ତି ଜିନିଷ କଣ? ମୁଁ ତ ଗୋଟେ ମୁଁ ଛୋଟିଆ ମାତ୍ର ଲୋକ ମୁଁ ଖାଲି ଏଇ ସେଇ ଜାଗା ବୁଲେ ତ ଆପଣ ମତେ ହେଲ୍ପ ମାଗିଥିଲେ। ବୁଝିଲେ ତ ଆପଣଙ୍କ ତ ବିଜି ସେଡ୍ୟୁଲ ଥାଏ। ଆପଣ ଆପଣ ତ କେବେ ବାହାରକୁ ବି ବାହାରି ପାରନ୍ତିନି। ପିଲା ଛୁଆ ସହିତ ବାହାରକୁ ଛୁଟି ବି ମିଳେ ନାହିଁ। ଥରେ ଯାଉଛନ୍ତି। ଭଲ ସେ ଯାଆନ୍ତୁ। ଭଲ ଜାଗା ବୁଲିକି ଆସନ୍ତୁ। କଥାଟା ବୁଝିଲେ?
ଠିକ କଥା, ଠିକ କଥା କହିଲ ଆପଣ ଗୋଟେ ଯା ଯାତ୍ର ର ବହୁତ ବଡ ଅଭିଳାଷୀ ଏବଂ। ଗୋଟେ ଏକ୍ସପର୍ଟ ହିସାବରେ ଆପଣ ଯାହା ମୋତେ ମତାମତ ଦେଇଛନ୍ତି। ତାହା କମନ ଡେଭଲ ଏବଂ ତାହା ଗୋଟେ ଅ। ମାନେ ପୁରସ୍କାର ଯୋଗ୍ୟ ଚେତାବନୀ ଆପଣ ମୋତେ ଦେଇଛନ୍ତି। ଯେ ଯଦି ମୁଁ ଯାଉଛି ପାଖାପା ଜାଗା କୁ ତା ସହିତ ଆଉ ଚାରୋଟି ଜାଗା ବୁଲିଦେଲେ ଲା ମୋର ନଷ୍ଟି କଣ? ତ ଆପଣଙ୍କ ହିସାବରେ ଯଦି ମୁଁ ଏହି ଜାଗା ଗୁଡ଼ିକୁ ବୁଲିବାକୁ ଯିବି। ତ ସେଠାରେ ମୋତେ। କେଉଁ କେଉଁ ଜି-ଜିନିଷରୁ ସଜାଗ ରହିବାକୁ ପଡିବ ଯେମିତି କି। ଚୋରହାରି ଏବଂ ପଇସା ଲୁଟେରା ଏବଂ। ଆଉ ଖାଇବା ପିଇବାର କ ଗୋଟେ ପ୍ଲେଟ୍ କେତେ ଟଙ୍କା ଏବଂ ଅନ୍ୟ। କୌଣସି ଜିନିଷ ଯେପରିକି। କୋଉଠି କଉଟା ଏଲାଉ କୋଉଠି କଉଟା ଏଲାଉ ନୁହେ ଏଇଗୁଡାକ ଯଦି ମୁଁ ଜାଣି ଦେଇଥାନ୍ତି। ତାହେଲେ ମୋର ଯାତ୍ରା ମଙ୍ଗଳମୟ ସହିତ। ଭାବମୟ, ଭକ୍ତିମୟ ହୋଇଯାଇଥାନ୍ତା କିନ୍ତୁ। ଯେହେତୁ ମୋର ଟିକେ ଏବେ କାମ ଅଛି ସେଇଥିପାଇଁ। ମୁଁ ଟିକେ ବ୍ୟସ୍ତ ଅଛି ଏବଂ ମୁଁ ଚାହୁଁଛି ଆହୁରି କିଛି ସମୟ ପରେ। ଆପଣଙ୍କୁ କଲ୍ କରିକି ଆପଣଙ୍କ ମତାମତ ପରାମର୍ଶ ନେବା ସହ। ମୁଁ କିଛି ନୋଟସ୍ ଲେଖିକି ଆପଣଙ୍କର
ବାସ।
ଚେତାବନୀ ଏବଂ ନିର୍ଦ୍ଦେଶକକୁ ଆପଣଙ୍କର କଥା ମାନଙ୍କୁ। ପୁରା ଧ୍ୟାନ ର ସହିତ ନେଇ। ମୁଁ ଏଇ ଯାତ୍ରାକୁ ମଙ୍ଗଳମୟ କରିବା ସହ ପରିବାରର ସୁଖ ଏବଂ। ଯାତ୍ରାକୁ ସୁମଙ୍ଗଳମୟ କରିବି ତ ମୁଁ ଚାହୁଁଛି ଆ ପଣଙ୍କୁ କାଲି କିମ୍ବା ପହରଦିନ କଲ କରିକି ଆପଣଙ୍କ ସହ କଥା ହେବି।
ଯଦି ଦେଖନ୍ତୁ ଯଦି ମୋ କୁ ତେ ଯଦି ଫୋନ ଲାଗିଲାନି ତ ମୋର ଗୋଟେ ୟୁ ଟ୍ୟୁବ ଚ୍ୟାନେଲ ଅଛି। ୟୁ ଟ୍ୟୁବ ଚ୍ୟାନେଲରେ ମୁଁ ଗୋଟେ ଯେହେତୁ ଗୋଟେ ଟ୍ରାଭେଲର। ମୁଁ ସବୁ ଜିନିଷ ତାଇଁରେ ଇନକ୍ଲୁଡ କରିକି ରଖେ ମୋର ଆଜି ମତେ ଆଜି। ଟେନ ଟୁ ଟ୍ୱେଣ୍ଟି କେ ଲୋକ ଫଲୋୟର ମୋର ଆଜି ଫଲୋ କରୁଛନ୍ତି ମୋର। ଚ୍ୟାନେଲ ଦେଖୁଛନ୍ତି ତ ଆପଣ ସେଇଠୁ ଦେଖିକି ଇନଫର୍ମେସନ କାଢ଼ିପାରିବେ ମୁଁ ରିସେଣ୍ଟଲି ଆଗ୍ରା ଯାଇକି ଆସିଛି। ମୁଁ ସବୁ ଜିନିଷ ତାଇଁରେ ଡିଟେଲ ଭିଡିଓ ଅଛି। ପ୍ଲିଜ୍ ଫଲୋ ଦେୟାର ଠିକ ହେ।
ଠିକ ଅଛି। ଠିକ ଅଛି। ଠିକ ଅଛି। ତ ମୁଁ ରଖୁଛି ଆପଣଙ୍କୁ। ମୁଁ କାଲି କିମ୍ବା ପହର ଦିନ କଲ୍ କରିବି କିମ୍ବା ଆପଣଙ୍କର ୟୁ ଟ୍ୟୁବ୍ ଚ୍ୟାନେଲ୍ ଦେ ଖିକି ମୁଁ ଉଁ ଫଲୋ କରିବି। ଠିକ୍ ଅଛି। ତାହେଲେ ମୁଁ ଏବେ ରଖୁଛି।
ଧନ୍ୟବାଦ ଆଜ୍ଞା ଜୟ ଜଗନ୍ନାଥ।